ଓ।
ହାଲୋ।
କଣ କରୁଛନ୍ତି?
ମୁଁ ଏବେ ବସିଛି ଆଉ ତମେ କଣ କରୁଛ?
ହଁ ମୁଁ ଏଇ ବସିଛି ଆଉ।
ଖାଇ ସାରିଲୁଣି? ନାହିଁ ମୁଁ ଖାଇନି ଏବେ ତ ଜଷ୍ଟ ଷ୍ଟାର୍ଟ ହେଲା ରୁ ଟି ଆଉ ଆଳୁ ପୋଟଳ ଭଜା କରା ହଉଛି ମମା କରୁଛନ୍ତି ଖାଇବି ଆଉ।
ଓହୋ ମୁଁ ଏ ଜଷ୍ଟ ଖାଇକି ଆସିକି ବସିଛି ଆଉ।
ହଁ କଣ ଖାଇଲି?
ଏଇ ରୁଟି ଡାଲମା ଆଉ ବରୁଗୁଡି ଆଳୁ ଭଜା ଆଉ।
ହଁ ହଁ ଆଉ ପାଗ କେମିତି ହେଇଥିଲା?
ଆଜି ତ ଦିନ ସାରା ବର୍ଷା ହେଉଛି ଲାଇନ ବି କଟି ଯାଇଥିଲା ଏଇ ସନ୍ଧ୍ୟାରେ ଆସିଲି।
ଏବେ ଅଛି ନା ଆଉ?
ହଁ ଏବେ ଅଛି ଆପଣଙ୍କର କେମିତି ଥିଲା ଆଜିପାଗ?
ହଁ ଆମର ତ ସେମିତି ବର୍ଷା ହେଲା ଏଇ ପାଞ୍ଚଟା ବେଳକୁ ତ କମିଛି। ତାପରେ ଲାଇନ ତ କଟେନି ଆମର ମାନେ ବେଶୀ କଟେନି ସାଙ୍ଗେ ସାଙ୍ଗେ ଆସେ ଭାରି ଯଦି କଟେ।
ଓହୋ ଆଉ ବର୍ଷା ଆଜି ମାନେ କେତେ ହେଇଛି?
ବହୁତ ସାରା ସକାଳୁ ତ ହେଇଛି ଆସିକି ପାଞ୍ଚଟାରେ ଯାଇକି ଛାଡିଲା ପାଞ୍ଚଟା କି ଛଟା ବେଳକୁ।
ଓ ହୋ। ଆଉ ଲାଇନ କଟି ଥିଲେ କି ନାଇଁ ଆପଣଙ୍କର ଆଜି?
ନା ନା ଆଜି ଆଉ ପକେଇନି କିଛି।
ଦିନସାରା ଥିଲା।
ହଁ ଆମର ବେଶୀ କଟେନି ଏପଡେ ଆଉ ଯେତେବେଳେ କଟିବ ଏଇ ଦଶ ପନ୍ଦର ମିନିଟ ପାଇଁ କଟେ ତାପରେ ପଳେଇଆସେ।
ଓହୋ।
ଆଉ ଆଉ ଏବେ ମାନେ କୁଆଡେ ବୁଲାବୁଲି କରିବାର ପ୍ଲାନ୍ ଅଛି ନା ନାଇଁ।
ହଁ ରଥଯାତ୍ରା ଆସୁଛି ସେଥିରେ ଯିବାର ଅଛି।
ହଁ ଆମେ ଖୁଦୁରୁକୁଣୀ ଓଷା କରନ୍ତି ନା ନାଇଁ।
କଁ କହିଲେ?
ଖୁଦୁରୁକୁଣୀ ଓଷା।
ଖୁଦୁରୁକୁଣୀ ଓଷା ଯାଇଁକି ଭାଦ୍ର ମାସରେ ଅଛି ଆଷାଢ ଆହୁରି ଦି ମାସ ରହିଲାଣି।
ହଁ କରନ୍ତି ନା କରନ୍ତିନି।
ହଁ ମୁଁ କରେ ଆପଣ?
ହଁ ମୁଁ ବି କରେ ମାନେ ଆପଣ ପାଞ୍ଚ ପାଳି କରନ୍ତି ନା ସେମିତି ଗୋଟିଏ ପାଳି। ଖାଲି ଲାଷ୍ଟ ପାଲଟା ଯେମତି
ନାଇଁ ଆ ମାନେ ଆମ ସ ସାଇରେ ବନାଯାଏ ମିଶିକି କରୁ ସାନ ବଡ଼ ଭାଇ ଭଉଣୀ ମାନେ କରୁ। ଛୋଟ ଛୋଟ ଭାଇ ମାନେ ବି ସାହାଯ୍ୟ କରନ୍ତି।
ନାଇ ମାନେ ପାଞ୍ଚ ପାଳି ମାନେ କହନ୍ତି ନା କରନ୍ତି ଠା ମାନେ ପାଞ୍ଚ ପାଳି କରନ୍ତି ନା ଖାଲି ଗୋଟିଏ ଦିନ ଖାଲି ଲାଷ୍ଟ ପାଳିଟା ଯୋଉ ରବିବାର ପଡେ ସେଇ ରବିବାର ଖାଲି କରନ୍ତି।
ନାଇଁ ସବୁ ମାନେ ଆମର ସବୁ ପାଳି ହୁଏ ଗୋଟେ ମାସରେ କୋଉ ଦିନ ମାନେ କୋଉ ଥର ଚାରି ପାଳି ପଡେ କୋଉ ଥର ପାଞ୍ଚ ପାଳି ସେମିତି ହୁଏ ଆଉ।
ଅଁହଁ।
ଆପଣଙ୍କର ସେଠି।
ହଁ ଆମର ବି ସେମିତି ହୁଏ ମାନେ ଚାରିପାରି କରାଯାଏ। ତାପରେ ଲାଷ୍ଟ ପାଳୀ ଟା ଟିକେ ବେଶୀ ଭଲରେ କରାଯାଏ ଆଉ। ମାନେ ଆପଣଙ୍କର କଣ ମାନେ ସେଇ ଯୋଉ ଠାକୁରଙ୍କୁ ପୂଜା କରନ୍ତି। ସେ ଚାରିପାଳିଆଙ୍କ ସେଇ ଜଣେ ଠାକୁର ପୂଜା କରନ୍ତି ନା ଆଉ ସେ ସେମାନେ ଚାରି ପାଳିରେ ଠାକୁରଙ୍କୁ ପକେଇକି ପାଞ୍ଚ ପାଳିରେ ନୂଆ ମୂର୍ତ୍ତି କରନ୍ତି।
ନାଇଁ ମାନେ ପୂଜା ନ ସରିବା ଆଗରୁ ଠାକୁରଙ୍କୁ କିଛି ବିସର୍ଜନ କରାଯାଏନି ଆମେ ଆଗ ଆଣିକି ମୂର୍ତି ଛୋଟ ମୂର୍ତ୍ତି ମଝି ସାଇଜ ର ପୂଜା କରୁ ତାପରେ ଲାଷ୍ ଦି ନମ୍ବର ଯୋଉ ମେଢ ମୂର୍ତ୍ତି ବଡ ହୁଏ।
ହୁଁ।
ଆଉ ତା ସହିତ ବି ମାନେ ଯାହାର ସାଇ ପଡିଶା ମାନେ ମାନସିକ ଥିବ ସେ ସବୁ ଛୋଟ ଛୋଟ ମୂ ତି ଦିଅନ୍ତି ତାକୁ ବି ଏକାଥରକେ ପୂଜା କରାଯାଏ।
ହଁ ଅଁ ଆମର ବି ସେମିତି ହୁଏ।
ଓହୋ।
ଆ ମାନେ ତମ ଆପଣ ସାଇ ସାଇ ମାନେ ବୁଲନ୍ତି ମାନେ ରାତିରେ ଯେମତି ମାନେ ମାନେ ବଡ ଠାକୁର ମୂର୍ତ୍ତି ଦେଖିବା ପାଇଁ ବୁଲନ୍ତି ନା ବୁଲନ୍ତିନି।
ହଁ ପୂଜା ସରିଲା ପାଳିଆ ଲାଷ୍ଟ ପାଳିକୁ ବୁଲି ବୁଲି ସବୁ ଆମର ଗାଁରେ ସବୁ ସବୁ ଯୋଉଠି ଯୋଉଠି ମେଢ ହେଇଥିବ ସବୁ ବୁଲିକି ଦେଖନ୍ତି ଆମେ ବି ଯାଉ ଆଉ।
ଅଁ ଆଉ ଏବେ ତ ଜାଣୁଛନ୍ତି ମାନେ ଠାକୁରଙ୍କ ଡେକୋରେସନ କି ମାନେ ସାଜସଜା ଅନୁସାରେ ଏବେ ପ୍ରସେସନ ଉପରେ ବେଶ ଟିକେ ଚର୍ଚ୍ଚା ହଉଛି। ମାନେ କାହାର କଣ ଭଲ ଆସୁଛି ଡିଜେ ଆସୁଛି ଭଲ ଲାଇଟ୍ ଆସୁଛି। ସେଇଥିପାଇଁ ଏବେ ପଇସା ଇନଭେଷ୍ଟମେଣ୍ଟ କରାହଉଛି ବେଶୀ
ଓହୋ
ଆଉ ମାନେ ଗଣେଶ ପୂଜା ହୁଏ ନା ନାଇଁ ଆମରେ ଇଆଡ଼େ
ହଁ ଗଣେଶ ପୂଜା ହୁଏ ଆମର ବାପା ଛୋଟ ବେଳୁ କରନ୍ତି ଆମର ଘରେ ସବୁ ବର୍ଷ ହେଇଛି।
ହୁ
ଆପଣଙ୍କର?
ହଁ ଆମର ମାନେ ଆମର କଣ କହିଲେ ଦିଟା ସ୍କୁଲ ଅଛି ଆମର। ପ୍ରାଇମେରୀ ମାନେ ସ୍କୁଲ ଗୋଟେ ଅଛି ହାଇ ସ୍କୁଲ ଗୋଟେ ଅଛି। ମାନ ସ୍କୁଲରେ ଗୋଟେ ମୂର୍ତ୍ତି ହାଇସ୍କୁଲରେ ଗୋଟେ ମୂର୍ତ୍ତି ଆଉ ଆମର ଯଦି ମାନେ ଗାଁରେ। ଏ ଯୋଉ ୟଙ୍ଗ ଯୁବକ ମାନେ ଯେ ସେ ଅଛନ୍ତି ଆମର ଯୁବପିଣ ମାନେସ୍ତେ ଆଉ ଗୋଟେ ମୂର୍ତ୍ତ ମେ ମୋର ମେଢ ଟାଇପ ର ଗୋଟେ ମତ କରି ପୂଜା କରନ୍ତି ଆଉ।
ଅହୋ ଆପଣଙ୍କ ସାହି ରେ
ସାଇରେ ପତି କଲାନ ସେଇଟାର ଗୋଟିଏରେ ଖାଲି। ସାହି ରେ କହିବାକୁ ଗଲେ ଖାଲି କୁଦୁରୁକୁୋଣ ଟା ଆମର ସେପାରେଟ ହୁଏ ମାନେ ଏ ଅଲଗା ଅଲଗା ହେଲେ ଆଉ ସବୁ ପୂଜା ଗୋଟିଏରେ ଗୋଟଏ ଜାଗା ଗୋଟେ ଇଏରେ କରାଯାଏ ଆଉ ମାନେ ସବୁ ସାଇ ଟେ ପାଠିରେ କରନ୍ତି ଆଉ।
ଓ ହ
ଆଉ ଅଷ୍ଟପ୍ରହରୀ ହୁଏ ନା ନାଇଁ ଆପଣଙ୍କ ଆଡେ
କଣ କହିଲେ।
ଅଷ୍ଟ ଫହରିୀ ହୁଏ ନା ନାଇଁ ଆପଣଙ୍କ ଆଡରେ
ହଁ ଅଷ୍ଟପହୀ ତ ସମସ୍ତଙ୍କ ଗାଁ ରେ ହୁଏ।
ହଁ ଆମର ଏ ବର୍ଷ କଣ ହେଇଛି ଗଲା ଆମର ପୁରା ପୁରା ବାର ବର୍ଷ ନା ପଚିଶ ବର୍ଷ ଏମତି ପୁରା ପୁରୀ ଯାଇଛି। ତ ଏଇ ବର୍ଷ ମାନେ ଯୋଉମାନେ କରୁଥିଲେ ସେମାନେ ନ କରିକି ମାନେ ଟିକେ ଏଜେ ଲୋକ ମାନେ କରୁଛନ୍ତି ମାନେ ଆଗରୁ ଟିକେ ୟଙ୍ଗ ଲୋକ ମାନେ। କରୁଥିଲେ ମାନେ ୟ ମାନେ ତିରିଶ ପଇଁତିରିଶ ବର୍ଷ ପିଲାମାନୋନେ କରୁଥିଲେ। ଏବେ ସେମାନେ ଆଉ କରୁନାହାନ୍ତି କରୁଛନ୍ତି ମାନେ ଏଇ ଯୋଉ ଦୁଇ ହଜାର ପଚିଶି ରେ ସେମାନଙ୍କର ପୁରୀ ଗଲା ଆଉ ଏଇ ଦୁଇ ହଜାର ଛବିଶ ରେ ମାନେ ମୋ ବାବାଙ୍କ ବୟସରେ ମାନେ ଷାଠିଏ ଷଠି ବର୍ଷରୁ ଲୋକମାନୋନ କରିବେ ଆଉ ଭଜନ କୀର୍ତ୍ତନ କରିକି ଆଉ
ମାଇ ବାର ବର୍ଷ ପୁଡିଗଲା ପରେ ସେମାନେ ଆଉ କରିନଥିବେ ଏମାନେ କରି
ହଁ ହଁ ଏମାନେ କରୁଛନ୍ତି ଆଉ। ତାପରେ ଆଉ ଏବେ ମାନେ ହ ଭୋଜି ଫୋଜି କଣଉ ଗ୍ୟା ଫିଷ୍ଟ ଫି କରିବେ ନା ହଉ। ଯାଇଁକି ଶୀତ ମାସରେ କରିବେ।
ନାଇଁ ଏବେ ନାଇଁ ନଭେମ୍ବର ଡିସେମ୍ବର ଆଡୁ
ହଁ ସେତିକି ବେଳୁ କି ହଁ। ସେତିକି ବେଳକୁ ଠିକ ପାଗ ଥିବ କି ବର୍ଷା ହଉନଥିବ ଶୀତ ଏମିତି ହଉନଥିବ। ସେଇ ଜାନୁଆରୀ, ନଭେମ୍ବର, ଡିସେମ୍ବର ଭିତରେ ଆମ ଆମର ବି ସେଇ ସେତିକପାଇଁ ରଖୁ।
ହୁଁ ହୁଁ
ହଁ ହଁ ଆଉ ଦେହ ବା ଭଲ ଅଛି ନା ନାଇଁ।
ହଁ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ।
ଆଉ ଏବେ ଅ -କଣ କରୁଛନ୍ତି?
ମାନେ ଯୋଉ ପଢାପଢି।
ନା ନା ମାନେ ଏ କଣ କରୁଛନ୍ତି। ମାନେ ବସିଛନ୍ତି ନା କଣ କରୁଛନ୍ତି।
ହଁ ଏଇଠି ବସିଛି ବାହାରେ।
ହଁ ହଁ। ଆଉ ଆପଣ ଗାଁ ରେ ମାନେ ବେଶୀ ଶୀ କୋଉ ପର୍ବପର୍ବାଣୀ କୁ ବେଶୀ ଧ୍ୟାନ ଦିଆଯାଏ?
କଣ କହିଲେ?
କହିନି କୋଉ ମାନେ ଓସା ବାରକୁ ବେଶୀ ମାନେ ଏ ବେଶୀ ପଇସା କି ବେଶୀ ଖର୍ଚ୍ଚ ରେ କୋମାନେ କରାଯାଏ। ମାନେ ସମସ୍ତେ ଏକାଠି ମିଶିକି
ଆମର ତ ଘରେ ବ ଯୋଉ ହୁଏ ଗଣେଶ ପୂଜା।
ହଁ।
ଆଉ ଘରେ ହିଁ ବନାଯାଏ ଗଣେଶ ପୂଜା ଆଉ ସେ ସବୁ ବାହାରେ ହିଁ ହୁଏ ସବୁ ସେମିତି ହୁଏ କିନ୍ତୁ ଅଧିକ ଟିକେ ଗଣେଶ ପୂଜାରେ ଆଉ।
ମାନେ ଏଥର ବି ଲୋକ ମାନେ ମାନେ କାଳୀପୂଜା ଚଣ୍ଡି ପୂଜା ବି ଘରେ କରୁଛନ୍ତି ନୁହେଁ। ମାନେ ଆମ ଗାଁରେ କରୁଛନ୍ତି ଗୋଟେ ଆମ ଗାଁ ନୁହଁ ଆମ ଗାଁ ପାଖରେ ଦି ତିନି ଜଣଙ୍କ ଘରେ କରୁଛନ୍ତି ତାପରେ ପୁଣି ଲକ୍ଷ୍ମୀ ପୂଜା ବି ଆମ ଘରେ ହଉଛି ମାନେ ଆମ ଘରେ ନୁହଁ ଆମ ଗାଁ ରେ ହଉଛି। ଗାଁରେ ତ ମୂର୍ତ୍ତି ଗୋଟେ ବଡ ମୂର୍ତ୍ତି ହଉଛି। ହେଲେ ସେପାରେଟ ଜଣଙ୍କ ଦି ତିନି ଜଣଙ୍କ ଘରେ ହଉଛି। ତାପରେ ପୁଣି କାର୍ତ୍ତିକ ପୂଜା ବି କରାହଉଛି।
ହଁ ଆମର ସେଇଟା ପାଇଁ ହୁଏ। ଆମର ସାହିରେ ହୁଏ କାର୍ତ୍ତିକେଶ୍ଵର ପୂଜା।
ହଁ। ଆଉ ଡଙ୍ଗା ଭସେଇ ଯାଆନ୍ତି ନା ନାଇଁ କାର୍ତ୍ତିକ ପୂର୍ଣ୍ଣିମା ରେ?
ହଁ ଗାଁ ରେ ଯେତେବେଳେ ଥାଏ ଯାଏ। ହଷ୍ଟେଲ ଗଲା ପରେ ତ ଆମର ସେଇ ଟାଇମରେ ଏଜାମ ରହିଛି ଆସି ହୁଏନି ପ୍ରାୟ ମୁ ଦି ବର୍ଷ ଭଳିଆ ଆସିନି ବି।
ହୁଁ। ଆଉ କେତେଟା ରୁ ଉଠିକି ଡଙ୍ଗା ଭସାନ୍ତି?
ହଁ ତିନିଟା ରୁ ଉଠି ଗାଧୋଇ ମାନେ ଘରୁ ସେଠି ଗାଧଉ ନା ଯାଆନ୍ତି ନା ସେଦିନ ପିଲି ପୁଅ ପିଲାମାନେ ବି ବସେଇବାକୁ। ସେଥିପାଇଁ ମୁଁ ଘରୁକୁ ଗାଧେଇ ତିନିଟାରେ ଉଠିକି ସେଇ ଚାରିଟା ବେଳ ଯାଉ ଆଉ।
ଓ ହଁ। ଶୀତରେ ମାନେ ପୁରା ଏମିତି ଗଲା ବଳକୁ କି ଦେହ ହାତ ଥରି ଯାଉଥିବ ଆଉ?
ହଁ।
ତା ପରେ ବି ମାନେ ମୁରୁଜ ପକେଇ ଆସିଛି ନା ଆସିନି ମାନେ ଏ ଚଉଁରାରେ ମୁରୁଜ ଆସିକି ପକାନ୍ତି ପୁଣି?
ହଁ ମତେ ସବୁ ଆସୁଛି ମାନେ ମୋର ଡ୍ରଇଂ ଆ ଝୋଟି ରଙ୍ଗୋଲି ମୋର ସବୁ ହୁଏ ମୋର ମାନେ ସେଇଥିରେ ବହୁତ ଟ୍ରଫି ବି ଅଛି ମୁଁ ସବୁବେଳେ ଫାଷ୍ଟ ସେକେଣ୍ଡ ହୁଏ।
ହଁ ବଢିଆ ତାହେଲେ ତାହେଲେ ତ ମେହେନ୍ଦୀ ଫେହେନ୍ଦୀ ପକେଇ ଆସୁଥିବ ଆପଣଙ୍କୁ?
ହଁ ମେହେନ୍ଦୀ ମୁଁ ପକାଏ ବା ଏଇ ରଜ ଆସିଲା ତ ନିଜେ ଲଗେଇବି କଣ ଆମର ସାଇ ପା ପାଖରକୁ ଆସିଲେ ମୁଁ ତାଙ୍କୁ ବସିକି ଲଗେଇକି ପୁରା ଏମତି ପୁରା ଅଣ୍ଟା ପୁରା ବେଣ୍ଡ ହେଇଯାଇଥିଲା।
ସ ସେଇଆ ଭଲ ଆଉ। ଏ ଏମତି ମାନେ ଭଲ ମାନେ ଏକେରେ ତ ଭଲ ଲାଗୁଥିବ ଆଉ ପୁଣି ମାନେ ତମେ ପଣି ପ୍ରଶଂସା ଗୋଟେ ବି ପାଉଥିବେ। କି ନାଇଁ ନାଇଁ ଇଏ ଭଲ ମେହେନ୍ଦୀ ପକଉଛନ୍ତି ମାନେ ଇଏ ଯେମିତି କହିଲେ ଗୋଟେ ଭଲ ଲାଗେ ଶୁଣିବା ପାଇଁ।
ସେଇଟା ଶୁଣିବୁ କାଇଁ ଶୁଣିବାରେ କିଛି ଇଏ ନାହିଁ। ସେ ଯୋଉ କଷ୍ଟଟା ହୁଏ ସେଇଟା ତ ଶୁଣିବା ଠୁ ବି ଆହୁରି ଅଧିକ ଥାଏ।
ହଁ। ହଁ ମାନେ ନିଜେ ଦୁଇ ହାତରେ ପକେଇ ଦିଅନ୍ତି ନା ଆଉ ବାଁ ହାତ ମାନେ ଏମିତି ପକେଇବା ପାଇଁ ଡାହାଣ ହାତକୁ କୁ କାହାକୁ ଡାକିଆକୁ ପଡ଼େ ଆପଣଙ୍କୁ?
ମୁଁ ନିଜେ ଲଗେଇ ଦିଏ ବି ଏପଟେ।
ଆଚ୍ଛା ଆଚ୍ଛା ମାନେ ସେଟା ବି ଭଲ ହୁଏ ନା ସେମିତି ମାନେ ଗୋଳିଆ ଘଣ୍ଟିଆ ଟିକେ ହେଇଯାଏ?
ନାଇଁ ନାଇଁ ହୁଏ ଧିରଜଙ୍ଗ
ଆଚ୍ଛା ଆଚ୍ଛା ଆଉ ହଉ ହଉ ଆପଣ କଣ କରନ୍ତୁ ଆଉ ମୁଁ ରଖୁଛି ଆଉ।
ହଉ ହଉ।